ହଉ ଖାଇଦ
ହଁ କେମିତି ଅଛନ୍ତି?
ହୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି। ଆଉ କଣ କରୁଥିଲେ ମୁଁ ଏମି ଟିକି ଏଇ ଟିକେ ଏମିତି ଓଡିଆ ବହି ଟିକେ ଗାଢଣିକି ଦେଖ- ରଖୁଥିଲି
ହୁଁ ହୁଁ
ଆଉ ଆପଣ କଣ କରୁଥିଲେ-
ମୁଁତି ଟିକେ ବସିଥିଲି ସାଲିରେ ହଉ କାନରେ ଟିକେ ଯାଇଥିଲୁ ବାହାର ରାଜକୁ-
ଆଚ୍ଛା ଆଚ୍ଛା କୁଆଡେ ଯାଇଥିଲେ-
ମୁଁ ଯାଇଥିଲି ଟିକେ ଆନ୍ଧ୍ର ଆଉ ଆନ୍ଧ୍ରପ୍ରଦେଶ ସବୁ-
ଓହୋ ମାନେ ବୁଲିବା ପାଇଁ ନା କଣ-
ହଁ ବୁଲିବା - ଏ ଯାଇଥିଲୁ- ବୈଶାଖ ହୋ ସବୁ ଟିକେ ବୁଲାବୁଲି- ସ ପସା କ
ଆଚ୍ଛା
ସେଇଟା ଆପଣ ଯୋଉ କହିଲେ ଏବେ ଓଡିଆ ପାଇଁ ଆପଣ ପଢୁଥିଲେ- ମୁଁ ଗୋଟେ ତିନିଶଟ ମାନେ ତା ମୁଁ ଦେଖିବି ଆମେ ଓଡିଆ ଆମେ ଆମ ମାତୃଭାଷା ପ୍ରତି ଟିକେ ଅଧିକ ଇଏା ହବା କଥା ଭଲ ପାଇବା ଦରକାର ଆମେ ଓଡିଆରେ କଥାବାର୍ତ୍ତା ହଉଛେ। ଏ ହଛି ଓଡିଶାରେ ଓଡିଆକୁ ଯେତିକି କଥାରେ ବ୍ୟବହାର କରୁଛନ୍ତି ସେତିକି ଲେଖାରେ ମାନେ ବ୍ୟବହାର କରୁନ ଆମେ ଆନ୍ଧ୍ରପ୍ରଦେଶ ଯାଇଥିଲୁ। ଆମେ ଦେଖିଲୁ ଯେ ପ୍ରତି ଦୋକାନରେ କୋଉଁଠି ବି ଇଂରାଜୀର ବ୍ୟବହାର ହେନି ସବୁଡେ ଦେଖିବେ ତାଙ୍କ ଭାଷାରେ
ନାଇଁ ମୁଁ ମୁଁ ବିନା ମୁଁ ବିନା ମ୍ୟାଡାମ ଥରେ ଯାଇଥିଲି ମୁଁ କେଲୋରୁ ଯାଇଥିଲି ତ ସେଠି ବି ମୁଁ ଦେଖି। ଦେଖିଲେ ଯେ ସେମାନେ ତାଙ୍କ ମାତୃଭାଷାକୁ ମାନେ ବହୁତ ପ୍ରାଧାନ୍ୟ ଦେଉଛନ୍ତି। ଆମେ ତାଙ୍କ ଭାଷା ବୁଝି ବାରନ ମାନେ ଆମେ ଯଦି ହିନ୍ଦୀରେ କଥା ହଉଛୁ, ସେମାନେ ହିନ୍ଦୀ ବୁଝୁଛନ୍ତି। ବୁଝୁଛନ୍ତି ହେଲେ ବ ବୁଝିଲେ ମଧ୍ୟ ସେମାନେ ସେଇଟାକୁ ପ୍ରା ଧ୍ୟାନ ଦେଉନାହାନ୍ତି ସେମାନେ କେବଳ ତାଙ୍କ ମାତୃଭାଷା ତଉ
ହୁଁ ହୁ ମାନେ ତାଙ୍କ ମାତୃଭାଷାରେ ଲୋକମାନେ ମାନେ ଏମିତି ସିଚୁଏସନେ ବାଙ୍ଗାଲୋରରେ ପାଖରେ ଦେଖିଥିବେ ସେମାନେ କହିବେ ଯେ କର୍ଣ୍ଣାଟକକୁୁ ଆସିଯିବ କେବଳ ମାତୃ କର୍ଣ୍ଣାଟକ ହିଁ କୁହ। କର୍ଣ୍ଣାଟକ କର୍ ହଁ କୁହ ନହେଲେ ହବନି କିନ୍ତୁ ଏଇଟା ବି
ସେମାନେ ହିନ୍ଦୀ ବୁଝିଲେ ବି ସେମାନେ ନ ବୁଝିଲା ଭଳିଆ ହୁଅନ୍ତି।
କୁହେ କାରଣ ଅନ୍ୟ ରା ଯେମିତି ସେମାନେ ଗୋଟେ ରାଜ୍ୟ ର ଭାଷା ଜାଣିଛନ୍ତି। କି ସେମାନେ ଅନ୍ୟ ରାଜାକୁ ଅନ୍ୟ ରାଜ୍ୟକୁ ଯିବେ ଯଦି ତାହେଲେ ତା ସେମାନେ କଣ କହିଲ ତ ସେମାନ ସେ ଜିନିଷକୁ ବୁଝିବେନି ନା।
ହଁ।
ହେ ସେମିତି ଅନ୍ୟ ରାଜ୍ୟର ଲୋକ ଯଦି ତାଙ୍କ ରାଜ୍ୟକୁ ଆସିଲେ ସେ ଭାଷା ଟା କହିଲେ ଆଉ ସେଟାକୁ ସେମାନେ ବୁଝି ନପାରିଲେ ସେଥିରେ ତାଙ୍କୁ ପ୍ରୋବ୍ଲେମ ବା କଥା ନାହିଁ ମୁଁ ଭାବୁଛି। କାରଣ ଭାରତ ହଉଛି ଗୋଟେ ରା ମାନେ ଗୋଟେ ଦେଶ ସବୁ ରାଜ୍ୟ ମିଶିକିରି ଗୋଟେ ଭାରତ ଗୋଟେ ଦେଶ ହେଇଛି। ଯେ ଆମର ଆଟିକିଲି ୱାନ୍ ରେ ବି ଲେଖା ହେଇଛି ତ ସେ ଜିନିଷ ଟା ସେ ବୁଝିବା କଥା ଆଉ ମୁଁ କହିବା କଥା ସେଇ ମାନେ ଏଇ ଜିନିଷ ନାହିଁ ଯେ ଆପଣ ରାଜ୍ୟକୁ ଆସିଛନ୍ତି ବୋଲି ଆମ ରାଜ୍ୟର ଭାଷା କୁହନ୍ତୁ ଆଉ ପୃଥିବୀ ଆମେ ଆପଣ ପରେବୁ କହୁଛି ଯେ ଉତ୍ତରପ୍ରଦେଶ ରେ କେମିତି ମାନେ ଇଂରାଜୀ ଲେଖା ହେଇଥିଲା କିନ୍ତୁ ଓଡିଆରେ ବି ମାନେ ଆନ୍ଧ୍ରରେ ବି ତାଙ୍କର ଲେଖା ହେଇଥିଲା ବୁଝିପାରୁଛନ୍ତି କି ନାଇଁ। ଆପଣ ଦେଖିବେ ଓଡିଶାରେ ଅଧିକରୁୁ ଅଧିକ ଖଲି ଇଂରାଜୀ ଭାଷାରେ ହିଁ ସବୁ ବୋଡ ଖରା ହେଇଯିବ କଣ ଦୋକାନ କଉଠି କା ଭା ଓଡିଆ ଲେଖା ହେଇଥିବ। ତ ମୁ କହୁଚୁ ଓଡିଆ କହୁଛି ଓଡିଆ ମାନଙ୍କ ଓଶା ଓଡିଆ ମାନଙ୍କର ତ ଆପଣୁ ଇଂରାଜି ରେଖ କଛୁ କିନ୍ତୁ ନିଜ ମାତୃଭାଷା ହୁଏ
ନାଇଁ ସେଇଟା ସେଇଟା ଜାଣିଛନ୍ତି ନା ମ୍ୟାଡାମ ମାନେ ମୁଁ ଏମିତି କିଛି ଜଣଙ୍କ ସହିତ ବି କଥା ହେଇ ଯେ ସେମାନେ ସେମାନେ ମାନେ ତାଙ୍କୁ କୁ ନିଜ ମାତୃଭାଷା କହିବାକୁ ଲାଜ ଲାଗେ। ତାଙ୍କୁ ଲାଗେ ଯେ ଆମେ ଯଦି ଓଡ଼ିଆରେ କଥା ହେବୁ ତାହେ ମାନେ ମାନେ ଆମେ
ଛୋଟ ଲେଖା ଜୀବନ ଆମୁକୁ ଅଶି ଲାଗିବ ଛୋଟ ଲାଗ୍ ଯିବ ମାନେ ସେମାନେ ହିନ୍ଦୀରେ କଥା ହେବାକୁ ମାନେ ବେଶୀ ଇଏ କରନ୍ତି କି ଇଂଲିଶ ସେମାନେ ଆଉ ଓଡ଼ିଆରେ କଥା କୁହ ଯେକି ଓଡିଆ ଜାଣିଥିଲେ ବି ସେମାନେ ଏମିତି କଥା ହଉଚି ଯେମିତି ସେମାନେ
ଆଉ ଆଉ ଆମ ଆମ ଓଡ଼ିଶାର ଲୋକ ଏଇ ମାନେ ପଢ଼ାପଢ଼ି ସକାସ୍ ସେ ହଉ କିମ୍ବା ଚାକିରୀ ପାଇଁ ବି ହଉ ସେମାନେ ଯୋଉମାନେ ସବୁ ଟିକେ ବାହାରୁ କେ ପଳେଇଥାନ୍ତି ସେମାନେ ଯେତେବେଳେ ଓଡିଶା ଆ ଆସିବେ ମୁଁ ନିଜେ ଦେଖିଛି ପାଖପଡୋଶୀ ମାନେ ମଧ୍ୟ ସେମାନେ ଯେତେବେଳେ ଆସନ୍ତି ଓଡି ଶା ସେମାନେ ଓଡିଆ କଥା କହିବେନି ସେମାନେ ହିନ୍ଦୀ କହିବେ ଇଂଲିଶ କହିବେ ହେଲା ତାପରେ ତ ତାଙ୍କ ଙ୍କ ସହିତ ଓଡିଆ କଥା ହବ ତାଙ୍କୁ ଯଦି କହିବ ଏ ତୁ ଓଡ଼ିଆରେ କୁହୁନୁ ଆଉ ଏମିତି କଣ କହୁଚୁ ନା ଓଡିଆ ମୁଁ ଟିକେ ଭୁଲି ଗଲିଣି ଏ ତମେ ନିଜ ମାତୃଭାଷାକୁ ଭୁଲି ଯାଉଛ।
ଛୋଟରୁ ଯୋଉଟା ବଡ ହେଇଥିବ କହି କହି ତମେ ଭୁଲି ପାରିବ କେମିତି ତାକୁ। ମୁଁ କହିଲି ବା ଆମ ରକ୍ତ ପ୍ରାଣ ସବୁଥିରେ ଓଡିଆ ଭାଷା ଆମର ଅ ଅଛି ତ ଆମେ ଗୋଟେ ଅନ୍ୟ ରାଜ୍ୟକୁ ଗଲେ ଏୟା ଭୁଲ ନାଇଁ ଯେ ଆମେ ସେ ଭାଷାକୁ ଭୁଲିଯିବା।
ହଁ ସେଇପରା
ହଉଛି ଓଡିଆ ଭାଷା ହଉଛି ଆମ ମା ପରି ଆମେ।
ହଁ ହଁ ସେଇ ତ ଆମେ ଯଦି ଆମେ ଯଦି କି ଆମେ ଯଦି ଘରଠୁ କିଛି ଦିନ ବାହାର ରହିବା ତାହେଲେ କଣ ଆମେ ଆମ ଘର। କୁ ଭୁଲିଯିବା।
ସେଇଟା। ଯଦି ଆପଣ ଅନ୍ୟ ରାଜ୍ୟରେ ରହୁଛନ୍ତି ସେଇଠି ଦରକାର ଅ ଅଛି ବୋଲି ଆପଣ ଅନ୍ୟ ଭାଷାକୁ। କହୁଛନ୍ତି କିନ୍ତୁ ଓଡିଆରେ ଓଡିଆ ଭା ସେ ଦି ଭାଷାରେ କିଛି ଦରକାର ନାହିଁ। ଓଡିଆ ଭାଷା ହି ଦରକାର ତ ଓଡିଆ। ରେ କଥା ହୁଅନ୍ତୁ। ଆଉ ଗୋଟେ ଜିନିଷ। ପଣ ଦେଖିଥିବେ ଯେହେତୁ ଛୋଟ ଛୋଟ ପିଲା। ମାନଙ୍କୁ ମାନେ ପାଞ୍ଚ ମା ଏ ବାହାରକୁ ପଢ଼ ୟେ ଇଂରାଜୀ ମିଡିମରେ। ପଢ ଯାଏ ମାଧ୍ୟମକୁ ଇଂରାଜୀ ମାଧ୍ୟମରେ ତ ସେମାନେ। କଣ ହିନ୍ଦୀ ଆଉ ଇଂଲିଶ କହୁଥିବେ। ଆଉ ଘରେ ବି ଲୋ ମାନେ ଏଇଟା ଶୁ ଧରିବାକୁ ଚେଷ୍ଟ ଟା କରିବେନି ଯେ ସେ ତାଙ୍କର ସାଧାରଣ ଜୀବନ ଚାପନ ଓଡିଆ ଭାଷାରେ ବ୍ୟବହାର କରନ୍ତୁ ବୋଲି ଯଦି ଗୋଟେ ପିଲାଟି ନିଜ ମାତୃଭାଷାକୁ ହିଁ ଭୁଲିଯିବ ସେ ଆଗକୁ ନିଜର। ପରିଚୟ ତ ହ କଣ ସବୁ ବିଶ୍ଵ ଆଗରେ ସିଏ ତ ଓଡିଶାରେ ଜ ହେଇଛି ଓଡିଆ ଭାଷା ତାର ବାପ
ହଁ ନାଇଁ ଏବେ ଏବେ କଣ ଏବେ କଣ କରୁଛନ୍ତି ଏବେ କଣ କରୁଛନ୍ତି ମୁଁ ଏଇଟା ବି କିଛି ଜଣଙ୍କର ଦେଖି ଖିଛି ଛୋଟ ଛୁଆ ମାନେ ଯେତେବେଳେ ତାଙ୍କର ମାନେ କଥା କହିବା ଆରମ୍ଭ କରିବେ ତାଙ୍କ ସହିତ ଉଁ ତାଙ୍କ ସହିତ ତ ସବୁ ମାନେ ତାଙ୍କ ଯେଉଁ ଇଏ ବାପା ମା ମାନେ ହେଲା ତାଙ୍କ ପରିବାର ଅନ୍ୟ ସଦସ୍ୟ ସେମାନେ ହେଲା। ଛୁଆ ସହିତ। ହିନ୍ଦୀରେ କଥା ହୁଅନ୍ତି। ମୁଁ ଏମିତି ବି କିଛି ଜଣଙ୍କ ଘରେ ଦେଖିଛି ମାନେ କହିବେ ଯେ ନାଇ ଆମେ ଯଦି ତାହା ସହିତ ହିନ୍ଦୀ ହଉ ଇଂଲିଶ ହଉ କଥା ତଥାପୁ ସେମାନେ ସେଇଟା ଶିଖିବେ ଆରେ ତମେ ଶିଖାଅ ଠିକ୍ ଅଛି କି କି ମାନେ ସେଟ ଖରାପ ଜିନିଷ ନୁହେଁ କିନ୍ତୁ ତମେ ପ୍ରଥମେ ତାକୁ ତୃ ଭାଷାଟା ଶିଖାଅ।
ଆଂଞା ସେଇଟା।
ଆଉ ତମେ ମା ନିଜର ମାତୃଭାଷା ଆମର ଜଣେ ଚିହ୍ନାପରିଚ ହେବେ ମାନେ ସେ ଏ ଛୁଆଟାକୁ ଆସିକି ଚାରି ବର୍ଷ ହେଲାଣି ସେ ଓଡ଼ିଆ ଭାଷା ବୁଝ ବୁଝିପାରୁନି ଓଡ଼ିଆ ଭାଷା କହିପାରୁନି। ମାନେ ସେ ପିଲାଟି ସହିତ ତ ଯିଏ ବି କଥା ହେବ ସେ ତା ସହିତ ହିନ୍ଦୀମାନେ ତାଙ୍କ ଛୋଟରୁ ତା ଵାପା ମା ହିନ୍ଦୀ ହିଁ ଶିଖଉ ଛନ୍ତି। ତମେ ରହି ଓଡ଼ିଶାରେ। ତମେ ପାଠ ପଢିବ ଓଡିଶାରେ ତମେ ସବୁ କରିବ ତମର ଭବିଷ୍ୟତ ବନେଇବ ଓଡ଼ିଶାରେ। ହେଲେ ତମେ ଓଡିଆ ହଁ ସେ ସେ ସେଇ ହେଲେ ତମେ ତା କୋଉ ମାନେ ଓଡ଼ିଆ ଭାଷା ହିଁ ଶିଖଉନ। ଓଡ଼ିଆ ଭାଷାରେ ହିଁ କେହି ତା ସହିତ କଥା ହୋଉନ ତାହେଲେ ସେ ସେ ଗୋଟେ ଛୋଟ ପିଲା ସିଏ ମାନେ ସେ ଭାଷାର ମହତ୍ଵ ତ ଜାଣିବ କଣ?
ସେଇଟା ମୋ ତୁ ଜାଣିବୁ କେମିତି ତାଗ ପିଢିକୁ କହିବୁ କେମିତି ଯେ ମୁଁ ଗୋଟେ ଓ ମାନେ ଓଡିଶାରେ ଜନ୍ମ ହୋଇଥିଲି ମୁଁ ବି ଗୋଟେ ଓଡିଆ ବୋଲି ମୋ ପରିଚୟର।
ହୁଁ।
ଆଉ ଆଜିକାଲି ଆପଣ ଜାଣିଥିବେ ଏନ୍ ଡି ପି ଟୋଣ୍ଟି ଟଣ୍ ଏ ଯୋଉ ଆସିଚି ନିଉ ଏଜୁକେସନ୍ ପଲିସି ତା ଅନୁସାରେ ମାନେ ବ ଓଡିଶା ସରକାର ଭାରତ ସରକାର କରିଦେଇଚନ୍ତି ଯେ ନିଜ ମାତୃଭାଷାକୁୁ ପଞ୍ଚମ ଶ୍ରେଣୀ
ହଁ ହଁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସିଏ ପଢିବା ପାଇଁ ବାଧ୍ୟତାମୂଳକ
ପଢେଇବା ପାଇଁ ବାଧ୍ୟତା ମୂଳକ ତ ସେଥିପାଇଁ ଏଇଟା ଗୋଟେ ଭଲ ପଦକ୍ଷେପ
ହଁ ଆଉ ଆଉ ଗୋଟେ ହଁ ହଁ ହଁ ଆଉ ଗୋଟେ ଜିନିଷ ବି ଆପଣ ଦେଖିଥିବେ କି ନାଇଁ ଆମେ କୌଣସି ସରକାରୀ ଚା ଚାକିର ପାଇଁ ଯଦି ମ୍ ଆ ଇଏ କରିବା ତାହେଲେ ସେଥି ଏଥିରେ ବି ମାନେ ପୁରା ଲେଖା ଅଛି ଦେଇଥିବ ଯେ ତମେ ସପ୍ତମ ଶ୍ରେଣୀରେ ତମ ଭାଷାରେ କିଛି ପଢିଚ ମାନେ ଲେ ତମ ଭାଷା ଭାଷା ରେ କୌଣସି ପରୀକ୍ଷା ଦେଇଚକି ତମେ ତମର ମେଟ୍ରିକ୍ ରେ ସେ ଭାଷାରେ କିଛି ପରୀକ୍ଷା ଦେଇଚ କି କିମ୍ବା ତମର ତମ ର ମାନେ ସ୍କୁଲ ସ୍କୁଲ୍ କିମ୍ବା କଲେଜ କ୍ୟାରିୟର ଭିତରେ ତମେ କ ମାନେ ନିଜ ମା ମାତୃଭାଷା ଉପରେ କିଛି ପରୀକ୍ଷା ଦେଇଚକି ଯଦି ଦି ଦେଇଚ ତାହେଲେ ତମେ ଏ ପୋଷ୍ଟ ପାଇଁ ଏଲିଜିବଲ୍।
ହୁଁ ହୁଁ ଠିକ୍। ମାନେ ଓଡିଆ ସରକାର ଅଣ୍ଡରେ ଯାହାବ ଚାକିରି ଅଛି ସେଥିରେ ଓଡିଆ ଭାଷା ନିହାତି ଆପଣ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଲେଖିଥିବା ଦରକାର।
ତମେ ଯଦି ନିଜ ରାଜ ରାଜ୍ୟ ର ଭାଷା କୁ ଲେଖ୍। ଲେଖି ଜାଣିିନଥିବ କହି ଜାଣି ନଥିବ। ପଢ଼ି ଜାଣି ‌ନଥିବ ତା ହେଲେ ତମେ ଶେଷ୍ ସେଇଇଇ ମାନେ ସେ ଚାକିରିଟା କରିବ କେମିତି କାହିଁକିନା ଯୋଉ ଲୋକ ଆସିବେ ଯୋଉ ଲୋକ ବି ତମେ ଯେକୌଣସି ସରକାରୀ ଅଧ୍ୟକ୍ଷ ହୁଅ। ତମେ ଯାହା ସହିତ ବି କଥ୍ କଥାବାର୍ତ୍ତା ହେବ କି କିଏ ବି କାହାର ନିଜର ଅସୁବିଧା ନେଇ ତମ ପାଖକୁ ଆସିଲା ତ ତମେ ଯଦି ସେ ଭାଷ୍ ତାକୁ ଜାଣିନଥିବ କହି ଜାଣିନଥିବ ଲେଖି ଜାଣିନଥିବ ପଢ଼ି ଜାଣିନଥିବ ତାହେଲେ ତମେ ତମେ ସେ ଯୋଉଁ ଅସୁବିଧାର ସଲ୍ୟୁସନଟା କରିବ କେମିତି
ହୁଁ ସେଇଟା ତ, ସେ ଗୋଟେ ନିଜ ମାତୃଭାଷାକୁ ବଞ୍ଚେଇବାର ତ ଅଛି। ହଁ, ସେ ରାଜସମାଧି ବୁଝିବା କଥା। ପ୍ରତ୍ୟେ ପ୍ର ଯେଉସବୁ ରାଜ୍ୟରେ ନିଜ ମାତୃଭାଷା ପ୍ରତି ବହୁତ ଭଲ ପାଇବା ଥାଉଅଛି। ସେମାନେ ନିଜ ମାତୃଭାଷାକୁ ଏତେ ଭଲ ପାଆନ୍ତି ଜେ ସେମାନେ ମାନେ ମାନେ ନିଜ ମାତୃଭାଷାରେ କଥା କହିବାକୁ ପସନ୍ଦ କରିବେ, ପୁଣି ଯାଆନ୍ତୁ ଅନ୍ୟ ରାଜ୍ୟରେ ଦେଖିବାକୁ ପାଇବେ କି ଯୋଉ ଏ ମାନେ ଓଡିଶାରେ ଏମିତି ଆସ୍ତେ ଆସ୍ତେ ହେଇଗଲାଣି ପାଶ୍ଚାତ୍ୟ ସଭ୍ୟ ତା ଅନୁସାରେ ସେମାନେ ଓଡିଆ ଜାଣିଥିବେ କିନ୍ତ୍ ଷ୍ଟାଇଲ୍ ପାଇଁ କି କଣ ପାଇଁ ସେମାନେ ହିନ୍ଦୀରେ ଆଉ ଇଏରେ କଥା ହଉଥିବେ। ଟ୍ରେଣ୍ଡ୍ ଭଳିଆ ହି। ଏ ସବୁ ଜିନିଷ ଆଉ, ଆପଣ ଭୁବନେଶ୍ୱରରେ ମାଳମାଳ ଏମିତି ଲୋକ ପାଇବେ ମାନେ ମୁଁ ବହୁତ ଅଧିକ ରୁହନ୍ତି ହେଲା, ସେମାନେ ପଇସା ପଇସା କହୁନାହାନ୍ତି ବକ୍ସ କହିବେ।
ହଁ ହଁ ହଁ।
ହେଲା ତାଙ୍କର ଚାଲିଛି ଗୋଟେ ଆଉ
ହଁ
ବେ ସରକାର ଆହୁରି ଦୃଢ ପଦକ୍ଷେପ ନବ। ନା ନାହିଁ ମାତୃଭାଷାକୁ ଆହୁରି ମାନେ ଆମକୁ ଦୃଢ କରିବାର ଅଛି ଆମର ପ୍ରତିଟି ସରକାର କାର୍ଯ୍ୟାଳୟରେ ମାତ୍ କାର୍ଯ୍ୟ କରାହବ। ବିଦ୍ୟାଳୟରେ ମାତୃଭାଷାରେ ସବୁ ପଢା ହବ ଏଇ ସବୁ ଜିନିଷ ଯଦି କରାହବ ନା ମୁଁ କହୁଛି ଓଡିଆ ବି ଆଉ ମାନେ ଅନ୍ୟ ମାତୃଭାଷା ପରି ସାରିଆଡେ ସୁପରିଚିତ
ନିଶ୍ଚିତ ନିଶ୍ଚିତ ଯାହା କହିଲେ ପୁରା ମାନେ ବହୁତ ବଢ଼ିଆ ଲାଗିଲା କିନ୍ତୁ ଆପଣ ଭାଷା ଉପରେ ଏତେ ଜିନିଷ ଏତେ ଗୋଟେ ସୁନ୍ଦର ବିଷୟଟେ ଆମେ ଆଜି ଆଲୋଚନା କଲେ ବହୁତ ବଢ଼ିଆ ଲାଗିଲା
ମୋତେ ବି ଭଲ ଲାଗେ
ହଉ ହଉ ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍ ହଁ ଧନ୍ୟବାଦ